ଓ ଆଉ କଣ କରୁଥିଲେ ବର୍ତ୍ତମାନ?
ବର୍ତମାନ କିଛି ନାହିଁ ବୁଲୁଚି ଆଉ କଣ କରିବି। ଖାଇଦେଇ ଆଇଚି ବୁଲୁଚି।
ଅହ। ଆଉ ସବୁ
ଆପଣଙ୍କ ସାଉଣ୍ଡ ଏମିତି ହୋଉଚି ସାର୍?
ତ୍
ଡ଼ା ଆପଣଙ୍କ କଲ୍ କ୍ଲିୟର ହୋଉନି କି?
ଏବେ ଶୁଭୁଚି ଆଜ୍ଞା?
ହଁ ହଁ ଶୁବୁଚି ଶୁବୁଚି ଆଜ୍ଞା କୁହନ୍ତୁ କୁହନ୍ତୁ ଆଜ୍ଞା ଶୁଭୁଚି।
ଆ ତ ଆପଣ ମତେ ଗୋଟେ କଥା କୁହନ୍ତୁ? ଆପଣଙ୍କର ଗ୍ରାମରେ ବର୍ତ୍ତମାନ ପାଗ ପାଗ କେମିତି ଅଛି?
ଆଗ ଗାଁ ରେ ପୁରା ଓହୋ ଗାଁ ରେ ପୁରା କୋହଲା ପାଗ ବୁଝୁଚନ୍ତି। ପୁରା ଥଣ୍ଡା ପାଗ ଦେଇଚି ଖାଲି ଚିକେନ ଟିକେ କରିକି ଖାଇଲେ ହେଲା ଆଉ ହେଲା ଆଉ। ପୁରା କୋହଲିଆ କୋହଲିଆ ପାଗ ବା ପୁରା ଶୀତୁଆ ଶୀତୁଆ ଲାଗୁଛି ବର୍ଷା ପରେ ଘୋରେଇ ହେଇ ଅଛି। ହଁ।
ଦେଖନ୍ତୁ ମୁଁ ପୁରା ଆଜିର ମୌସୁମୀକୁ ମୁଁ ବହୁତ ଅନୁଭବ କରିଛି ବହୁତ ମଧ୍ୟ ତାକୁ ମୁଁ ଆଜି ସ୍ମରଣୀୟ ରହିବ ଦିନଟି ବୋଧେ ମତେ ଯାହା ଲାଗୁଛି। କାରଣ ଆଜି ହଉଛି ସେଇଦିନ ଏଇ ଆଜି ହଉଛି ସେଇ ଦିନ ଯୋଉ ଦିନ କି ଯୋଉଦିନ କି ଆମ ନାଇଁ ଆମ ଗେମ ରେ ଏକ ନୂଆ ବନ୍ଧୁଙ୍କ ଆସିବାର ସୂଚନା ମିଳିଥିଲା। ପ୍ରତି ମାସ ଦୁଇ ତାରିକକୁ ହଁ ଗେମ ରେ ପ୍ରତି ମାସର ଦୁଇ ତାରିଖ ଦିନ ନୂଆ ବନ୍ଧୁଙ୍କ ଆସେ ସେଥି ଲାଗି କିି ଆଜିର ଦିନଟି ବହୁତ ସ୍ମରଣୀୟ ରହିବ। ତାପରେ ଆଜି ଯେମିତିକା ମଉସୁମୀ ଦେଇଛି ତ ମୁଁ ଆଜି ସକାଳୁ ଖାଲି ଛଣା ଛଣି ଉପରେ ହିଁ ଖାଉଛି ଯେମିତି ସକାଳେ ଖାଇଥିଲି ଟିକେ ବରା ପୁରୀ ଆଉ ଟିକେ କୁ
ବୁଝିଲେ ଖାଲି ଝାଡା ହେବେ ବେଶୀ ଗ ଛଣାଛଣି ଖାଆନ୍ତୁନି?
ନାଇଁ ନାଇଁ ମୋର ସେମିତି ହବନି ମୋର ହେଭି ଇଞ୍ଜିନ୍। ସୂଚନା ମତ
କେ କେବେ କେତେ କେତେ ଟଙ୍କିଆ?
ନାଇଁ ମୋ ପେଟର କୌଣସି ପ୍ରୋବ୍ଲେମ ହବ ନାହିଁ। ବୁଝୁଛ ନା। ଆଜି ହେଇଥିଲା ଆମର ଉ ମୁଁ ଖାଇଥିଲି ଟ ସକାଳେ ବରା ପୁରୀ ତାପରେ ବାରଟା ବେଳେ ଟିକେ ଖାଇଥିଲି ନଳି ଛଣା ହେଇଥିଲା ପାମ୍ପଡ଼ ଛଣା ହେଇଥିଲା। ଆଉ ଖରା ବେଳେ ମୁଁ ଖାଇଲି ଭାତ ମାନେ ଟିକେ ଅରୁଆ ଖିଆ ହେଲା ଆଜି। ପାଗକୁ ଦେଖି ଟିକେ ଅରୁଆ ରାନ୍ଧିଦେଲି ଅରୁଆ
ଯ ପଡୁଛି ଯେ ଆପଣ ଖାଲି କଣ ଗପୁଛନ୍ତି ଆଉ ମୋ କଥା ଟିକେ ମଝିରେ ମଝିରେ ଶୁଣିବେ ନା ନାଇଁ ଆପଣ ଖାଲି ଗପୁଛନ୍ତି।
ଆପଣଙ୍କ କଥା ଶୁଣିବି ଯେ କିନ୍ତୁ ପ୍ରଥମେ ମୁଁ ଆପଣଙ୍କୁ କହୁଛି ଆଜିର ଖାଦ୍ୟ ସବୁ। ଆ ତ ଉ ଭାତ ହେଇଥିଲା ଡାଲି ଟି କେ ହେଇଥିଲା ଖଟା ହେଇଥିଲା ଝାଲ୍ ମିଶ୍ଚର ହେଇଥିଲା ଯାହାକୁ ଆମର ଘାଣ୍ଟ କହନ୍ତି। ତାପରେ ଆମର ହେଇଥିଲା ହଁ। ମିଶ୍ଚର ଘାଣ୍ଟରେ ପଡିଥିଲା ହ ନାଇଁ ନାଇଁ ଫଳ ପଡେନା ଘାଣ୍ଟ ତରକାରୀରେ। ହଁ ସେଇଟା ପଡିିବା କଥା କିନ୍ତୁ ଆମେ ପକଉନା ଆଉ ଆମ ଭଲ
ଓ ହୋ ଭଲ ଲାଗେ ନା ସେଇଟା ଗୋଟେ ଭଲ ଫଳ ପିଜୁଳି ତମ ଗ ର ପାଚିଛି ଆମ ଏଇଠି ପାଖରେ ତ ସେଇଥିଲାଗି ମୁଁ କହୁଥିଲି ପିଜୁଳି ପିଜୁଳି ପକେଇଥାନ୍ତା ଭଲ ଲାଗିଥାନ୍ତା।
ହଁ ତାପରେ ପାସ ହେଇଥିଲା ଖିରି।
ଓ ଖିରି ଭାଇ ସାବ କଣ ତମେ ମନ୍ଦିର ଭୋଜନ କରିଲ କି?
ଆ ଆଜି ଟିକେ ମୌସୁମୀ ମତେ ଭଲ ଲାଗିଲା ସେଥିପାଇଁ ଟିକେ ଯେହେତୁ ଥଣ୍ଡା ପ ପଡ଼ିଥିଲା ସେଥିଲାଗି ରୋଷେଇ କରି ଖାଇଦେଲୁ ଆଉ।
ଓ ହୋ ହୋ ଆପଣ ନିଜେ ରୋଷେଇ କଲେ? ହଁ ହଁ ଆପଣ ବି ରୋଷେଇ ରାଷେଇ ଜାଣିଛନ୍ତି ବୋଧେ ନାଇଁ କି? ହ ଭଲ କଥା ଭଲ କଥା ତାହେଲେ ଆଉ ଆଉ କିଛି ଝାଡା ଫାଡା ହେଇନି ତ? ମୁଁ ଭାବିଲି ପେଟ ଟିକେ ଖରାପ ହେଇଯାଇଥିଲା ଆମ କଥା କଣ ପଚାରିଲେନି ଆମେ କଣ ଖାଇଲୁ ନ ଖାଇଲୁ କିଛି ତ ପଚାରିଲେନି।
ଆପଣ ତ ବଡଲୋକିଆ ଘର କଥା ତ ତଥାପି ଆପଣଙ୍କୁ ପଚାରିଦବା ଆପଣ ଆଜି ସକାଳୁ କଣ ଖାଇଛନ୍ତି?
ବୁଝିଲୁ ସକାଳୁ ଦେଖନ୍ତୁ ସକାଳୁ ମୁଁ ଯେତେବେଳେ ଉଠି ସାରିଲି। ନିତ୍ୟକର୍ମ ସାରି ସାରିଲି ବୋଉ ମତେ ଦେଲା ଚୁଡା, ଚିନି ପାଣି ଟିକେ। ତା ଭିତରେ ଯୋଉ ବାର ଭଜା ଗୋଳେଇକି ଆମେ ଖାଇଲୁ। ବୁଝିଲେ ସକାଳେ ଏଇ ଖାଦ୍ୟଟି ଖିଆ ହେଲା। ତାପରେ ସକାଳ ଖାଦ୍ୟ ସଇଲା ପରେ। ତାପରେ ଯେତେବେଳେ ଯୋଉ ମଧ୍ୟମ ଟାଇମ ରେ ଦିନ ମଧ୍ୟମ ଟାଇମ ରେ ସେତ୍ ସେତେବେଳେ ଆମେ କଣ ଖାଇଲୁ ଜାଣିଚନ୍ତି? ଭାତ ଡାଲେମା ଡାଲେମାରେ ସବୁ ପ୍ରକାର ଯେମିତି ଅମୃତଭଣ୍ଡା, କଖାରୁ ଜହ୍ନି, ପୋଟଳ ଏଇଗୁରା ସବୁ ପଡିଥିଲା। ବୁଝଚନ୍ତି ତା ପରେ ଗୋଟେ ପ୍ରକାରର ଖଟା ହେଇଥିଲା। ଆମ୍ବ ଖଟା ହେଇଥିଲା। ଆଉ ତା ପରେ ଶାଗ ଭଜା ହେଇଥିଲା। ଯୋଉଥିରେ କି ସଜନା ଶାଗ ଇଏ ଶାଗ କୋଶଳା ଶାଗ ଆଉ ଜହ୍ନି ସବୁ ପଡିଥିଲା। ଆଉ ତା ପରେ ପିଆଜ ଟିକେ ଖାଇଥିଲୁ। ଲଙ୍କ କା ଟିକେ ଦଳିକି ଖାଇଥେଲୁ ବୁଝୁଚନ୍ତି ଏଇ ସବୁ ଖାଇଲୁ ଆଉ କଣ। ଆପଣଙ୍କ ବାଗିଆ କଣ ଏତେ ଅଛି ଯେ। ଆପଣଙ୍କ ବାଗିଆ କଣ ଏଥି ଅଛି ଯେ ଆମେ ମିିକ୍ଚର କରିବୁ। ସବୁ ପ୍ରକାର ପନିପରିବା ମିଶେଇ ଆମେ କ୍ଷୀରି କରିବୁ। ଏମିତି କଣ ଏତେ ପଇସା ଅଛି ଆପଣଙ୍କ ବାଗିଆ?
ଓହୋ ନାଇଁ ଦେଖନ୍ତୁ ପଇସା ତ ଆପଣଙ୍କର ଅଧିକା ଅଛି ତଥାପି ମାନେ ଦେଖନ୍ତୁ ଆ ଆ ଖାଇବା ଲାଗି ଆମେ ବନ୍ ଞ୍ଚୁଚେ ତ ପେଟକୁ ଖାଇବାନି ଆଉ କଣ କରିବା?
ଖାଇବା ଲାଗି ଆମେ ବଞ୍ଚୁଚେ। ଏଇଟା ତ ମ ମତେ ଲାଗୁନି ଏଇଟା ଠିକ କଥା ବେଲି ଆମେ ଖାଇ ବଞ୍ଚିବା ଲାଗି ଖାଉଚେ। ଖାଇବା ଲାଗି କିଏ ବଞ୍ଚେ?
ହଁ ହଁ।
ହଁ ଖାଲି ହଁ ମାଇଲେ କଣ ହବ?
ଆଉ ଆଜ୍ଞା ଆପଣଙ୍କୁ ମୁଁ କଣ କହିବି ଆପଣ ତ ମୋ ଠାରୁ ବହୁତ ଉଚ୍ଚ ଶିକ୍ଷିତ ଲୋକ। ତ ମୁଁ ଆପଣଙ୍କ ଠାରୁ ବଡ ହେଲେ ବି ମଧ୍ୟ ଆପଣ ମୋ ଠାରୁ ଅଧିକା ପାଠୁଆ। ତ ମୁଁ ଆପଣଙ୍କୁ କିଛି କହିବାକୁ ମାନେ ମୋ ପାଖରେ ଶବ୍ଦ ହିଁ ନାଇଁ। ବୁଝୁଚନ୍ତି ନା ତ ମୁଁ କହୁଥିଲି କି ଆ ଶୁଣନ୍ତୁ। ଯଦି କହୁଚନ୍ତି ମୁଁ କିଛି କହିବି ତ ମତେ ଆପଣ ଗୋଟେ କଥା କୁହନ୍ତୁ। ଆପଣ ଯୋଉ ପୁରୀ ଯାଇଥିଲେ।
ହୁଁ ହୁଁ।
ପୁରୀ ଯାଇଥିଲେ ତ ଆପଣ ମୋବାଇଲ ଟା କଣ ପାଇଁ ଗାଡି ରେ ଥୋଇଲେନି। ଆପଣ କଣ ପାଇଁ ପୁରୀ ମନ୍ଦିର ପାଖକୁ ଆସିକିନି ଖାଲି ଡାଉଳ ପାଉଳୁ ହେଲେ ଯେ କୋଉଠି ମୁଁ ମୋବାଇଲଟିିକି ଥୋଇବି। କଥା ବୁଝଚନ୍ତି ନା ନାଇଁ?
ରେ ଥୋଇଲିିନି କାହିଁକି ନା ମୁଁ ଭାବିଲି ଯଦ୍ ମୋର କିଏ କଲ କରିଦେଲା କି ମୋର କିଛି କିଛି ଗୋଟେ ମାନେ ଦରକାରେ କଲ ଆସିଗଲା। ତ ସେଇ ଟାଇମରେ ମୁଁ କଣ କରିବି ସେଥିଲାଗି ମୁଁ ଫୋନ ଟା ଗାଡିରେ ଥୋଇ ନଥିଲି ବୁଝୁଚନ୍ତି? ତ ତା ପରେ ଯେତେବେଳେ ମୁଁ ମନ୍ଦିର ପାଖକୁ ଆସିଲି ମନ୍ଦିର ପାଖକୁ ଆସିଲା ବେଳେ ଆଉ ଫୋନ ଥୋଇଆକୁ କୋଉଠି ଜାଗା ନାଇଁ ତ ସେଇଥି ଲାଗି ଏଠି ସେଠି ସେଠି ଏଠି ବୋହୁତ୍ ଜାଗାରେ ଖୋଜିଲା ପରେ କାହିଁକିନା ବହୁତ ରାତି ହେଇଯାଇଥିଲା ନା ତ ଲାଷ୍ଟ ସବ ଶେଷରେ ଜଣେ କିଏ ରଖିଲା ତ ସେଇଟା କଥା। ଆଉ କଣ?
ଆଉ ଆପଣ ଯୋଉ ଅଷ୍ଟମ ଶ୍ରେଣୀ ବହିର ନିମ୍ବୁଡା ନିମ୍ବୁଡା ଗୀତ ପଢିଲେନ ନା ନାଇଁ?
ଅଷ୍ଟମ ଶ୍ରେଣୀ ବହିରେ ନିମ୍ବୁଡା ନିମ୍ବୁଡା ଗୀତ?
ଆଜ୍ଞା।
ତ ଜାଣିନି ସତରେ ନିମ୍ବୁଡା ନିମ୍ବୁଡା ଗୀତ ଅଷ୍ଟମ ଶ୍ରେଣୀ ବହିରେ ଅଛି ବେଲି ମୁଁ ଆଜି ଆପଣଙ୍କ ଠୁ ଶୁଣୁଚି।
ହଁ ଆମର ଓଡିଶା ସରକାର ନୂଆ ଏକ ପୁସ୍ତକ ହଆଁ ଯାହାକି ମାନେ ଛୁଆଙ୍କ ପାଇଁ ବାହାର କରିଛନ୍ତି। ଯାହାର ନାମ ହୋଉଛି ସଙ୍ଗୀତ କଳା ତ ସେଥିରେ ଆମର ରହୁ ଚି ନିମ୍ବୁଡା ନିମ୍ବୁଡା ଗୀତ।
ନାଇ ସତ୍ୟ କହିବି ମୁଁ ମୁଁ ଆ ଆଜି ଆଜି ହିଁ ଶୁଣିଲି ଆପଣଠୁ ନିିବୁଡା ନିିବୁଡା ବହିରେ ଲେଖା ହେଇଛି ବୋଲି ମୁଁ ଜାଣିଥିଲି ଏଇଟା ଗୋଟେ ସଙ୍ଗୀତ ଟେ। ଆପଣ ଅଷ୍ଟମ ଶ୍ରେଣୀ ପଢଉଛନ୍ତି କି ନା ପଢୁଛନ୍ତି?
ନାଇଁ ମୁଁ ଛୁଆଙ୍କୁ ଟିଉସନ କରେ।
ହୋଉ ଟ୍ୟଉସନ କରନ୍ତି ସେଇଥିରେ ସେଇଥିଲାଗି ଜଣା ପଡୁଛି ଆଉ ଆପଣ ଅଷ୍ଟମ କ୍ଲାସ ଦେଖିଛନ୍ତି ବହି ଆଉ। ନାଇଁ ମୁଁ ତ ଏତେ ପଢା ପଢି କରେନି ଆମେ ତ ମୂର୍ଖ ବିଲକୁ ଖଟିବାକୁ ଯାଉ।
ହଁ ହଁ ଆମେ ଜାଣିଛୁ କିଏ ବିଲକୁ ଖଟିିବାକୁ ଯାଉଚନି। କିଏ ଖଟିକି ରୋଜଗାର କରିଚନ୍ତି ଆମେ ଜାଣିଚି
ଆଜ୍ଞା ଆପଣ ତ ସବୁ ଜାଣିଚନ୍ତି ଆପଣ ତ ଠାକୁରଙ୍କର ଦୁତ୍ ତୀୟ ରୂପ ଜଗା କାଳିଆ ଜଗନ୍ନାଥ ଆପଣ। ବୁଝୁଚନ୍ତି।
ଏ ଯୋଉ ଆପଣ ଯୋଉ ମତେ ଏଇ କଥା କୁହନ୍ତୁ ଯେ ଆମେ ଆମର ଯୋଉ ପୁରାତନ ଗାଡିଆଟି ଥିଲା ଯୋଉଟି କିି ଭଲ ଭଲ ମାଛ ଥିଲା ଦେଶୀ ମାଛ ଯେମିତିକି ଆମ ମାଗ୍ ଗୁର କଉ ଚେଙ୍ଗ ଗଡିଶ କରାନ୍ ଣ୍ଡି ମାଛ ବୁଝୁଚନ୍ତି। ତ ଆମ ଗାଡିଆ ଭିତରେ ସେ ଯୋଉ ଦଳ ହେଇଚି ଆପଣ କଣ ପାଇଁ ସଫା କରୁ
କରାଣ୍ଡି ମାଛ ଦେଖିନି।
ଆ ନାଇଁ ନାଇଁ କେବେ କରନ୍ତିନି ଯଦି ଏବେ କରନ୍ତୁ ଆପଣ କଣ ପାଇଁ ସେ ଜାଗାକୁ ସଫା କରୁନାହାନ୍ତି କଣ ପାଇଁ?
ସଫା କରୁନି ମୁଁ କାହିଁକି ଏଥିପାଇଁ ସଫା କରୁନି କାହିଁକି ନା ଥରେ ଆମର ମାଛ ଛଡା ହେଇଥିଲା ସେଥିରେ ଲୋକ୍ କଉ ଗୋଟେ ଔଷଧ କିଛି ଦେଇ ଦେଇଥିଲା ତ ଆମର ସବୁ ମାଛ ମରିଗଲେ ବୁଝିପାରୁ
ଦେଖନ୍ତୁ ଦେଖନ୍ତୁ ଯାହା ହେଇଯାଇଚି ଆମେ ତାକୁ ଭୁଲି ଆମ ଗାଡିଆକୁ ପୁଣି ସଫା କରିବା। ସଫା କରି ଆମେ ନୂତନ ମାଛ ସବୁ ଛାଡିବା ବଡ ହେଲେ ତାକୁ ଆମେ ଖାଇବା ନିଜ ଶକ୍ତି ବଢେଇବା।
କହୁଚନ୍ତି ମୁଁ ଏଥରକ ସେଇଆା ହିଁ କରିବି। ମୁଁ ଦେଖିବି ଏଥରକ ଉପଜନ କିଛି ଗୁଡା କରିବି ଯେମିତି କି ମୁଁ ଗାଡିଆଟାକୁ ସଫା କରିବି। ସଫା ରଖିବି ବୁଝିଲେ ଆପଣଙ୍କ କଥାରେ ମୁଁ ସହମର୍ଥ। ଆପଣ ବି ବେଳେ ବେଳେ ଆସିକି ଟିକେ କିଛି ମାଛ ଦେଖିଲେ ମୁଁ ସେ ମାଛ ଗୁରା ଗାଡିଆରେ ଛାଡନ୍ତି ବୁଝିଲେ କି?
ହଁ ଦେଖନ୍ତୁ ମୁଁ କଲିକତାରୁ ଆପ୍ ଆପଣଙ୍କ ନାଗି କିଛି ମାଛର ଛୋଟ ଛୋଟ ଯାର ଗାଁ କୁ ବସରେ ପଠେଇଦେବି ତ ଆପଣ ସେଠୁ ନେଇ ଆ ସିବେ ବସରୁ ଆଣିକି ଗାଡିଆ ସଫା କଲେ ମୁଁ ସେ ଅନୁସାରେ ମାଛ ଯାର ସବୁ ଛାଡିବି ଏଠୁ।
ଯାହାର ଯଦି ଛାଡିବେ ଯାହାର ଛାଡିବେ କଣ କହିଲେ ଯୋଉ ଆଜ୍ଞା ଯାହାର ଯୋଉ ସିଲଭର କପ୍ ଜାଣିଚନ୍ତି ସିଲଭର କପ୍ ରୋହି ଭାକୁର ଏଇଗୁଡା ସବୁ ଛାଡିିବେ ବୁଝୁଛନ୍ତି ଓ ରୁକ୍ ଚାନ୍ଦି ହଁ ଛାଡିବେ କିଛି ନାହିଁ କେତେ ପରିମାଣରେ ଛାଡିବେ ଯାହାର ତଥାପି କହୁଚନ୍ତି?
ତଥାପି ମୁଁ ଛାଡିବି ଟକା ଟଙ୍କା ଦଶ ହଜାରର ଛାଡିବି ଆଉ।
ଏ ଟଙ୍କା ତ କହିଦେଲେ ମୁଁ କହିଲି କେତେ ପରିମାଣର ମାନେ ଯାହାର ଯାହାର ଯଉ ଗୁରାକ ଛାଡିବେ କେତେ ପରି ରିମାଣର
ଦେଖନ୍ତୁ ମୁଁ ଜଣେ ମାନେ ମୋ ଠାରୁ ବଡ ହେବେ ଜଣେ ତ ତାଙ୍କୁ ଆମ ଗାଡିଆର ସାଇଜ କହିଲି, ମାନେ ଗାଡିଆରେ କେତେ ପରିମାଣରେ ପାଣି ଅଛି ଆଉ ଗାଡିଆର ଚଉଡା କେତେ ପ୍ରସ୍ତ କେତେ ଦୈର୍ଘ୍ୟ କେତେ? ସବୁ କହିଲା ପରେ ସିଏ ମତେ କହିଲେନି ଯେ କେତେ ପରିମାଣର ଲାଗିବ କହିଲେ ଯଦି ଆପଣ ଏତିକି ଟଙ୍କାର ଜାଁଆର ନେଇ ଛାଡିବେ ସବୁ ମିଶେଇ ମାଶେଇ ତ ଆପଣଙ୍କର ମାଛ ଚାଷଟି ଭଲ ହବ। ବୁଝୁଚନ୍ତି ନା ତା ଛଡା ଆଉ ମୁଁ ଜାଣିନି ଯେ କେତେ ପରିମାଣର ଦରକାର ମୁଁ କେବଳ ଏତିକି ଜାଣିଚି ଯେ ମୋର ଦଶ ହଜାର ଟଙ୍କାରେ ଯାଁଆର ଛାଡିଲେ ଆମ ଗାଡିଆରେ ଭଲସେ ମାଛ ହେବେ।
ଯାହାର ଛାଡିବେ କିନ୍ତୁ ସବୁ ପ୍ରକାରର ମି ମିଳିମିଶିକି ଆଣିଦେବେ ଗୋଟେ ଟେ ପ୍ରକାରର ଆଣିବେନି କିଛି ବୁଝିଚନ୍ତି। ହଁ ସେଇଟା ମୁଁ କହୁଥିଲି ଯ ଯେତେ ଟଙ୍କାରେ ଆଣୁଚନ୍ତି ଆଣନ୍ତୁ ପଠାନ୍ତୁ। କିନ୍ତୁ ସବୁ ଜିନିଷ ମିଳେଇ ମିଶେଇକି ଆଣିବେ ବୁଝିଲେ। ବଳା ବାଇଁଶୀ ବି ଅ ଚି ତାର ଯାହାର ବି ମିଳେ ମୁଁ ଆଜି ଫାଷ୍ଟ ଟାଇମ୍ ଶୁଣିଲି ମୁ ଆଜି ପ୍ରଥମ ଥର ଶୁଣିଲି ବୁଝୁଚନ୍ତି। ଅ ହ ହଁ କଳା ପାଇଁସି କେମିତିଆ ଦେଖିବାକୁ? ମୁଁ ତ ଜାଣିନି ସେ ବିଷୟରେ।
ଆଉ ତା ଦିହରେ ବାଲିିକିରା ନେବେ?
ବାଲିିକିରା ହଁ ବାଲିକିରା ଦେଇଦେବି ଅ ଅଳ୍ପ କିଛି ଦେଇଦେବି।
ବାଲିିକିରାକୁ ତ ଗାଡିଆରେ ତ ତାକୁ ଆମେ ରଖିପାରିବାନି। କିଛି ଏକ ଶୁଣନ୍ତୁ ଏକ କୁଣ୍ଡ ପ୍ରସ୍ତୁତ କରନ୍ତୁ। ସିମେଣ୍ଟ ରେ ତ ସେଥିରେ ବହୁତ ପରିମାଣର ବାଲି ବିଛେଇ ଦେବେ ତା ଦେହରେ ଅଳ୍ପ କିଛି କୋରାଣ୍ଡି ମାଛ ଛାଡିଦେବେ ବୁଝଚନ୍ତି ତାପରେ ଆମେ ଏ ବାଲିକିରା ମାଛ ମୁ ଯୋଉ ଛାଡିବି ଆପଣ ନେଇ ତାକୁ ସେଇଥିରେ ରଖିବେ।
ବୁଝିଗଲି ବୁଝିଗଲି ଆଜ୍ଞା ଆପଣ ଯୋଉଟା କହିଲେ ବୁଝିଲେ। ଆପଣ ଯୋଉଟା କହିଲେ ମୁଁ ବୁଝିଲି କିନ୍ତୁ ମୋର ଇଏ ଏ ମାଛ ବି